ହାଲୋ ହଁ କଣ କରୁଛ?
ନାଇଁ ବସ୍ ଥିଲି ଛାତ ଉପରେ ଚାର୍ ଟା ବେଳେ।
ହୁଁ ହୁଁ ଆଉ ଖିଆ ପିଆ?
ହଁ ଖିଆ ବାହାରେ ବସଛ ମୋତେ ଟିଏ ଭଲ୍ ଲାଗେ ଛାତ ଉ ପରେ ବସିବାକୁ ଚାରିଟା ବେଳେ, କାହିଁକିନା ଛାତ ଉପରେ ମୁଁ ସବୁ ଗ ଛ ଲଗେଇଛି ସେ ଚଢେଇ ନେଚର୍ ମତେ ଟିକେ ବହୁତ୍ ଭଲ୍ ଲାଗେ ତ ସେଥିଲାଗି।
ଓ ହୋ।
ଆଛା ତମକୁ କଣ ଭଲ ଲାଗେ? ଆଜି ଆମର ସବୁ ମଙ୍ଗଳବାର ତ ସାଧା ହିଁ ହେଇଥିଲା ଖାଇବାକୁ।
ଓହୋ ହଁ ହଁ। ଆମର ବି ସାଧା ଅରୁଆ ଡାଲମା ଭଜା।
ହଁ ଅରୁଆ ଡାଲମା ଶାଗ ଭଜା ମଙ୍ଗଳବାର ସାଧା ହିଁ ହୁଏ।
ହଁ ହଁ।
ଆଉ ରଜ ପାଇଁ କଣ ସବୁ କିଣା କିିଣି କରିସାରିଲଣି?
ହଁ କରିସାରିଲିଣି। ଶାଢୀ କିଣିଛି ଆଉ କିଛି ଜୁଏଲାରୀ କିଣିଚି ଏ ସବୁ ଆଉ।
କୁଆଡ଼େ ବୁଲିବାକୁ ଯିବ ନା ଘରେ ରହିବ ରାଜ୍ୟରେ?
ଘରେ ରହିବାର ପ୍ଲାନିଂ ଅଛି। କିନ୍ତୁ ଯଦି ପାଗଟା ଭଲ ହୁଏ ତାହେଲେ ଯିବା ପାଇଁ ବୁଲିବାକୁ ଯିବୁ ଆଉ।
ରଜରେ ତମର ସିଆଡେ ସବୁ ଦୋଳି ଲାଗେ?
ହଁ ସବୁଠି। ଆମର ଏଇଠି ଯୋଉ ଆମ୍ବ ଗଛ ଗୋଟେ ବଡ଼ ଆମ୍ବ ଗଛ ଅଛି ସେଇଠି ବହୁତ ମାନେ ଏକାଥରେ ଚାରି ପାଞ୍ଚଟା ଗୋଟେ ବିରାଟ ବଡ଼ ଆମ୍ବ ଗଛଟା ଅଛି ସେଇଥିପାଇଁ। ସେଠି ଦୋଳି ଲାଗେ ବହୁତ ଚାରି ପାଞ୍ଚଟା ଦୋଳି ଲାଗେ ସବୁ ବର୍ଷ।
ଦୋଳି ତ ବହୁତ ପ୍ରକାର ଲାଗେ ଆମର ଏଇଠି ଗୋଟେ ବଢିଆଟେ ଅଛି ସେଠି ଯୋଉ ବର ଗଛ ଓସ୍ତ ଗଛ ସେଇଠି ଅଛି ଆମର ସେଠି ବହୁତ ସାରା ଦୋଳି ଲାଗେ।
ଉଁ ହୁଁ। ତାପରେ ଏଇଠି ହଁ ଏଇଠି ବି ଯୋଉ ଇଏ ଲାଗେ ମାନେ ଏଇଠି ଗୋଟେ ଆଦିବାସୀ ଗାଁ ଅଛି ଏ ପାଖରେ ସେଇଠି ସେମାନେ ବହୁତ ବଢିଆ ମାନେ ଇଏ ଦୋଳି ଲଗାନ୍ତି କିଏ ଦୋଡି ତ ମାନେ ଏମିତି ଚକି ଦୋଳି ଲଗାନ୍ତି।
ସିଡି ଦୋଳି ଚାରକି ଦୋଳି।
ହଁ ଖିଳି ଦୋଳି ସବୁ ଲଗାନ୍ତି ଏପଟେ ପଟା ଦୋଳି ଲାଗେ।
ଆମ ଏପଟେ ବି ପଟା ଦୋଳି ହିଁ ଲାଗେ ଖାଲି।
ପଟା ଦୋଳି ଆଉ ଛୋଟ ପିଲାମାନେ ଯୋଉ ଖେଳନ୍ତି ଯୋଉ ଇଏ ହଁ ମାନେ ଦୋଉଡିରେ ସେ ଡୋରି ଲାଗେ ଆଉ।
ରଜରେ କୋଉ କୋଉ ପିଠା ଭଲ ଲାଗେ ତମକୁ ଖାଇବାକୁ?
ମତେ।
ହଁ।
ସେ ମତେ ଲାଗେ ହୋଉଚି ପୋଡ ପିଠା।
ପୋଡ଼ପିଠା ମୋର ଫେବରାଇଟ୍। ଆମର ଦିଇ ପ୍ରକାର ପୋଡ଼ପି ଦି ପ୍ରକାର ପୋଡ ପିଠା ହୁଏ ଗୋଟେ ଗୁଡରେ ହୁଏ ଗୁଡ ସୁଜିରେ ଆଉ ଗୋଟେ ଅଟା ନା ସରି ଯୋଉ ଚୂନାରେ ହୁଏ।
ହଁ ହଁ।
ଗୁଡ ଗୋଡ ପୋଡ ପିଠା ଟା ମୋ ପାଇଁ ହୁଏ କାହିଁକି ନା ସେଇଟା ମତେ ବହୁତ ଭଲ ଲାଗେ।
ହଁ ତମ ପାଇଁ ହୁଏ।
ହଁ ସେଇଟା ମୋ ପାଇଁ ହୁଏ ସେଇଟା ବହୁତ ଭଲ ନା ଗୁଡ ମିଶାଟା।
ହଁ ହଁ। ଭଲ ଲାଗେ ମାନେ ମତେ ସବୁଠୁ ଭଲ ଲାଗେ ଗୁଡ ପୋଡ଼ ପିଠା।
ଆମେ ରଜରେ ଆମେ ଯୋଉ ସାଙ୍ଗମାନେ ସବୁ ଅଛୁ, ରଜରେ ଚାରିଆଡେ ବୁଲିବାକୁ ଯାଉ, ମନ୍ଦିର ଯାଉ। ଖାଉ, ବହୁତ ମଜା କରୁ ରଜରେ। ରଜ ପାନ, ରଜ ପାନ କେବେ ଖାଇଛ?
ହୁଁ, ଥରେ ଖାଇଥିଲି।
ରଜ ପାନ ଟା ବହୁତ ଭଲ ଲାଗେ ନାଇଁ!
ହୁଁ, ତା'ପରେ ରଜରେ ରଜରେ, ବହୁତ ମାନେ-ଏଁ, ମାନେ ଦୋଳି ଲାଗିଲେ ମାନେ ଏଇଠି ଗୋଟେ ଗାଁ ଅଛି, ସେଠି ସମସ୍ତେ ରଜ ଗୋଟେ ମାନେ ଗୋଟେ ଘର ଭିତରେ, ମାନେ ଗୋଟେ ଘର ଅଛି। ମାନେ ସେଟା ଗୋଟେ ସ ମାନେ ଅଫିସଟା, କିନ୍ତୁ ତା ପାଖରେ ସେମାନେ ସବୁ ଯିଏ ଯୋଉ ପ୍ରକାର ପିଠା କରିକି ଆଣିକି, ସବୁ-ଉ ସେଠି ଷ୍ଟଲ୍ ଭଳିଆ ଇଏ କରନ୍ତି। ସମସ୍ତେ ସେଇ ପିଠାଟାକୁ ଟେ ମାନେ କେ ମାନେ ଦେଖନ୍ ଖନ୍ତି, କେମିତିଆ ଲାଗୁଛି? କଣ କେ! ହଁ। ହଁ, ପିଠା ପ୍ରତିଯୋଗିତା ହୁଏ, ସେ ସମସ୍ତେ ସବୁ ପ୍ରକାର ପିଠା ଧର ମୁଁ, କରିକି ଆଣିଛି କ୍ଷୀର ପୋଡପିଠା। ତମେ ଗୋଟେ ପୋଡପିଠା କରିକି ଆଣିଚ। ସିଏ ସୁଜି ପିଠା କରିକି ଆଣ୍ ଯେ ଆରିସା ପିଠା, ସେ ଚକୁଳି ପିଠା, ସେ ଛୁଞ୍ଚି ପତ୍ର ପିଠା, ସିଏ ହଉଛି, କଣ ଚିତ୍ଉ ପିଠା ଏଇଗୁଡା ସବୁ ସେମାନେ ସବୁ ତିଆରି କରିକି ଆଣନ୍ତି, ତୁମେ କାହାର ପିଠା ମାନେ ଭଲ ହୁଏ? ସେମାନଙ୍କୁ ଫାଷ୍ଟରେ ପୁରସ୍କାର ଦିଆଯାଏ। ଆଉ ଜଣେ ଜଣେ ରଜ ପାନ। ନା, ମୁଁ ଭାଗ ନିଏନି ଏଇଠି ସମସ୍ତ ସେ ସ୍ତ୍ରୀ ଲୋକମାନେ ଆସନ୍ତି ବୟସ୍କ, ସେମାନେ ଆସିକି କରନ୍ତି।
ଭାଗ ନିଅନ୍ତି, ଭଲ ଭଲ ପୁରସ୍କାର ବି ଦିଅନ୍ତି ସେମାନେ।
ହଁ, ହଁ, ପୁରସ୍କାର ସେ ଦିଅନ୍ତି। ଆଉ ମାନେ ରଜ ପାନ ବି ଏଠି ଷ୍ଟଲ୍ ପଡେ, ସବୁ ରଜ ପାନ। ଆଉ ପୋଡ ପିଠା, ଆଉ ମାନେ ସବୁ ମିଠା ସବୁ ତିଆରି ହୁଏ ମାନେ, ରସଗୋଲା ହେଲା, ଯା, ଗୋଲାପ ଜାମୁନ୍ ହେଲା ଏ ସବୁ ତିଆରି କରିକି ସେମାନେ ମାନେ ଟେଷ୍ଟ କରନ୍ତି, କାହାର କେତେ ଭଲ ହେଇଛି?
ରଜ ତିନି ଦିନ ଯାଁକ ଏମିତି ଚାଲିଥାଏ?
ହଁ, ସେଇଠି। ଆଉ, ଏଇଠି ଗୋଟେ ପାଖରେ ଗୋଟେ ଆଦିବାସୀ ଗାଁ, ଅଛି ସେଠି ବି ସେମିତି ସେମାନେ ଗାଁ ସାରା ଲୋକ ଭୋଜି କରନ୍ତି, ପୁରା ସେଇ ତିନି ଦିନ ପର୍ଯ୍ୟନ୍ତ, ତାଙ୍କ ଗାଁ ରେ ମଝିରେ ଯଉଦିନ ତ ସେମାନେ ଆମିଷ ଖାଆନ୍ତିନି। ସେଟା ସଂକ୍ରାନ୍ତି ଥାଏ। ସେଦିନ ତାଙ୍କ ଗାଁ ରେ ଭୋଜି ତା 'ପୁର୍ ଫାର୍ଷ୍ଟ ରଜ ଦିନ ଭୋଜି, ଲାଷ୍ଟ ରଜ ଦିନ ଭୋଜିି। ତିନିଦିନ ଆଙ୍କ, ତାଙ୍କର ବହୁତ ମାନେ ବଢିଆରେ! ମାନେ ସେ ବଢିଆ ସେ ଉପଭୋଗ କରିକି ରଜ ମନାନ୍ତି ସେମାନେ। ଆଦିବାସୀ ଲୋକ ମାନେ।
ଆମର ବି ପାଖ ଗାଁରେ ରଜ ତିନି ଦିନ ଆମର କବାଡ଼ି ଖେଳ ହୁଏ। ଯୋଉଠି କିି ବହୁତ ମାନେ ଆମର ଯୋଉ ଜିଲ୍ଲାଟା ସାରା ବହୁତ ଉଁ ଫେମସ୍ ହୁଏ ଚୁ କବାଡି ଖେଳଟା ଓଡିଶା ବାହାରୁ ଆସନ୍ତି, କବାଡି ଖେଳିବା ପାଇଁ, ପ୍ରତିିବ
ରଜ ତିିନି ଦିନି।
ରଜ ତିନି ଦିନ ଆମର କବାଡି ଖେଳ ହୁଏ। ବାହାରୁ ଆସନ୍ତି ଓଡିଶା ବାହାରୁ ଆସନ୍ତି ଖେଳାଳି ମାନେ ଏଇଠି ସବୁ ଖେଳନ୍ତି କବାଡି। ଆମର ବହୁତ ଫେମସ୍ ସେ ଗାଁ ଟା କବାଡି ଖେଳ ପାଇଁ।
ଆଛା।
ରଜରେ କେବେ ଆସିବ ବୁଲିବାକୁ ଯିବା।
ହୁଁ ନିଶ୍ଚିତ ଭାବରେ ଯିବି। ଏଇଠି କେତେ ବହୁତ ବଢିଆ ସେ ପାଳନ ହୁଏ ସବୁ ମିନା ବଜାର ବଡେ ସବୁ ଜିନିଷ ପତ୍ର ଆସିଚନ୍ତି ବିକିବା ପାଇଁ ସ୍ତ୍ରୀ ଲୋକଙ୍କର ସବୁ ଏ ଇମିଟେସନ ଏଇରା ସବୁ ବିକ୍ରି ହୁଏ ମାନେ ଖାଦ୍ୟ ଜିନିଷ ଷ୍ଟଲ୍ ପଡେ ସବୁ ଆଉ ଷ୍ଟଲ୍ ପଡେ ଆଉ ଆଚାର ପାମ୍ପଡ ଏ ସବୁ ସବୁ ବିକ୍ର ହୁଏ ମାନେ ଏସବୁ ମେଳା ଟାଇପ୍ ର ହୁଏ।
ମାନେ ଏମିତି ହେଇଯାଇଚି ଯଦି ଆମେ ଯିବା କିଛି ରଜ ପାଇଁ କିଣାକିଣି କରିବାକୁ ସେଠି ଫ୍ରି ମେହେନ୍ଦୀ ଲଗଉଛନ୍ତି। ବିନା ପଇସାରେ ଫୁଲ ହାତରେ ତମେ ମେହେନ୍ଦୀ ଲଗେଇ ପାରିବ। ଜାଣିଚ କି ନାଇଁ ଅଫର ବିଷୟରେ?
ହଁ।
ଏଇ ମାର୍କେଟ ଆମ ମାର୍କେଟ ରେ ଏଇ ବର୍ଷ ହେଇଚି। ଏମିତି କି ଗୋଟେ ଡ୍ରେସ କିଣିବ ତମ ହାତରେ ଫ୍ରି ରେ ସେ ରଜ ପାଇଁ ମେହେନ୍ଦୀ ଲଗେଇଦେବେ।
ହଁ ହଁ ଏବେ ସବୁଆଡେ ହେଇଚି। ସବୁଆଡେ ହେଇଗଲାଣି ବେଶ ପ୍ରାୟ ସବୁ ଜାଗାରେ ଏଇଟା ଚ ଚାଲିଚି। ମାନେ ସବୁ ଦୋକାନ ରେ ଏ ସବୁ ଚାଲିଚି। ଯୋଉମାନେ ରଜ ମାନେ ଯଦି ଏତିକି ପଇସାରେ କିଣିଲ ଏତିକି ପଇସାରେ ତମେ ତମର ହେଇଗଲା। ତାହେଲେ ସେମାନେ ଫ୍ରିରେ ମେହେନ୍ଦୀ ଲଗେଇ ଦଉଛନ୍ତି ହାତରେ।
ମୁଁ ରଜ ପାଇଁ ବହୁତ ସାରା ଡ୍ରେସ୍ କିଣିକି ରଖିଦେଇଚି ମୋ ଅପେକ୍ଷା କରିଚିକେବେ ରଜ ହବ ମୁଁ ସେ ନୂଆ ଡ୍ରେସ୍ ପିନ୍ଧିକି ବୁଲିବାକୁ ଆଗେ ଯିବି।
ଦୋକାନ ରୁ ଆଣିଚନ୍ତି ନା ଅନଲାଇନ ରୁ?
ଅନଲାଇନରୁୁ ବି ଆଣିଛି ଦୋକାନରୁୁ ବି ଆଣିଛେ।
ଅନଲାଇନ ରୁ
ହଁ ଅନଲାଇନ ଆଣିଚି ଆଉ ଦୋକାନରୁୁ ବି ଯାଇକି କିଣିକି ନେଇକି ଆସିଛି।
ଓ ହୋ ହ ହଁ।
ମୁଁ ଖାଲି ଅପେକ୍ଷା କରିଚି ରଜ କେବେ ଆସିବ କେବେ ବୁଲିବାକୁ ଯିବି ପିଠା ଖା ଖାଇବି ଦୋଳି ଖେଳିବି
ହ ଓହ ଦୋଳି ଖେଳ ମାନେ ଅନେଇକି ବସଚନ୍ତି ସମସ୍ତେ।
ମୋତେ ଦୋଳି ଖେଳିଆକୁ ବହୁତ ଭଲ ଲାଗେ।
ଆଉ କଣ କୁହ। ଆଉ କେମିତି କଣ ରଜ ଇଏ କରିବ ପିଠା ଖାଇବ? ବୁଲିବାକୁ ଯିବ ଘରେ ସବୁ ଜିନିଷ
ରଜରେ ଆଗେ ମେହେନ୍ଦୀ ଲଗେଇବ ମୋତେ ମେହେନ୍ଦୀ ଲଗେଇବାକୁ ବହୁତ ଭଲ ଲାଗେ ମେହେନ୍ଦୀ ଲଗେଇକିନା ଯେତେ ସବୁ ରଜରେ ଜୁଆଡ଼େ ମନ୍ଦିର ହେଲା ପାର୍କ ହେଲା ସବୁଆଡ଼େ ବୁଲିବି ପିଠା ଖାଇବି ରଜକୁ ଫୁଲ ଭାବରେ ଉପଭୋଗ କରିବି।
ଉଁ ହୁଁ ବଢିଆ ଲାଗେ।
ହଁ ବର୍ଷକ ରେ ଥରେ ଆମେ ଅନେଇ ଥାଉ କେବେ ରଜ ଆସିବ ଆମେ ଏଇଟା କରିବୁ ସେ ଟା କରିବୁ ଝିଅ ମାନଙ୍କର ବହୁତ ବଡ଼ ପର୍ବ ହଉଛି ରଜ।
ଭଲ ଭଲ ଭଲ ଲାଗେ ସେଇ ଟାଇମ୍ ଟା।
କେବେ କରିବ।
ହୁଁ।
କଲେଜ ଟାଇମରେ ତ ଆମେ ଅପେକ୍ଷା କରିଥାଉ କେବେ ରଜଛୁଟି ସରିବ ରଜ। ଏତେ ବୁଲାବୁଲି କରି ତା ପରଦିନ କଲେଜ ଯିବୁ ପା ପାଠ ପଢ଼ିବୁ ସାଙ୍ଗମାନଙ୍କ ସହିତ ମିଶିବୁ ଏତେ ଦିନ ଛୁଟି ଯୋଉ ରହିଯାଏ।
ହୁଁ ହୁଁ। ଛୁ ମାନେ ଛୁଟି ଥାଏ ତା ପରେ ପରେ କଲେଜ ଖୋଲେ ସ୍କୁଲ ଖୋଲେ ନାଇଁକି ରଜ ପରେ ପରେ।
ରଜ ପରେ ପରେ ସ୍କୁଲ କଲେଜ ଖୋଲେ ଯେତେବେଳେ ଆମେ ସାଙ୍ଗ ସାଥି ବ ସୁ କି ରଜରେ ମୁଁ ଏଇଟା କରିଥିଲି ସେଟା କରିଥିଲି ଆଡ଼େ ଯାଇଥିଲି ସିଆଡ଼େ ଯାଇଥିଲି।
କାହିଁକି ନା ସେତେବେଳେ। ଓ ଆମେ ଯେତେବେଳେ ସ୍କୁଲରେ ପଢୁଥିଲୁ ନା ସେତେବେଳେ ତ ଆମର ଏତେ ଫୋନ ନଥିଲା। ଆମେ ଯାଇଁକି ଡାଇରେକ୍ଟ କଥା ହଉ କି ରଜ ରେ ଆମେ ଏଇ ସବୁ ଜିନିଷ କ ଥିଲୁ।
ହଁ ଏମିତି ଭଲ ଲାଗେ କଥା ହବାନା ଫୋନରେ କିଛି ମାନେ। ତାର କିଛି ଇଏ ରହେନା କିନ୍ତୁ ଦେଖା ହେଇକି କଥା ହବାଟା ବହୁତ ଭଲ ଲାଗେ।
ହଁ ଦେଖା ହେଇ କଥା ହେଲେ ବହୁତ ଭଲ ଲାଗେ।
ଦେଖା ହେଇ କଥା ଏବେ ଯେତିକି ଫୋନ ରେ ମାନେ।
ଆଗେ ଏବେ ଯେମିତି ଫୋନରେ କ କଥା ହେଇଯାଉଛୁ ମେସେଜ କରିଦଉଛୁ କିନ୍ତୁ ସେତେବେଳେ ଆମର ସେଇଟା ନଥିଲା। ଆମେ ରଜରେ ତାଙ୍କ ଘର ପାଖକୁ ଯାଉ। ତାଙ୍କୁ ଡାକୁ ଡାକିକି ନା ସାଙ୍ଗ ହେଇକି ସବୁ ବୁଲୁ।
ହଁ। ସେଟା ଭଲ ଲାଗେ କିନ୍ତୁ।
ଆଛା ଆଚ୍ଛା।
ଆଉ କେମିତି କଣ। ଓ ହୋ।
ହଁ।